ହ୍ୟାଲୋ।
ହ୍ୟାଲୋ।
ହଁ କୁଅ। ଏଇ ବସିଥିଲି ଆଉ।
ହୁଁ ହଁ ଆଉ ରୋଷେଇ ସରିଲାଣି?
ହଁ ରୋଷେଇତ ରୁଟି ଡାଲମା।
ହଁ ହଁ।
ହଁ। ଆ ଓ।
ଆଜି ଆମେ ଜଗନ୍ନାଥ ଆମର ଚାରିଧାମ୍ ଭିତରୁ ପୁରୀ ଆମର ଗୋଟେ ଧାମ୍। ସୃଷ୍ଠଦାମ୍। ତ ଜଗନ୍ନାଥାଙ୍କ ଧାମ୍ ବିଷୟରେ ଆମେ କିଛି ଆଲୋଚନା କରିଆ।
ଉଁ।
କେବେ ଯାଇଚନ୍ତ ପୁରୀ ଯାଇଚ଼?
ହଁ ଯାଇଚି।
ଆଚ୍ଛା।
ଥରେ ବ ଅଁ ମୁଁ କହିଲି ମୁଁ ଆଗ ଥରେ ଜଗନ୍ନାଥ ପାଙ୍କୁ ଯାଇଥିଲି ଏତେ ଭିଡ଼ ହେଇଥିଲା। ମାନେ ବିଶ୍ୱା ସ୍ କରିବନି ମୁଁ କ କ ମେତେ ଯେମତି ତାଙ୍କ୍ ଙ୍କ ସିଂଘ ଦ୍ଵାର ସାମ୍ନା ରେ ହେଇଗଲି ମତେ ଯେମିତି ଠେଲିକି କିଏ ବାହାରକୁ ବିଦା କରିଦେଲା କି ମୁଁ ଆଉ ଠାକୁର ଦର୍ଶନ କରି ପାରିଲିନି ସେ ଥରିକ ମନ ଦୁଃଖ କରିକି ଆସିଥିଲି। ହେଠୁ ଆଉ ଥରେ ପୁଣି ଯାଇଥିଲି ଆଉ ଥରେ ଗଲା ଏଳକୁ ମୁଁ ପଇଲି ଭ ଜଗନ୍ନା କାଳିଆ ଯଇ ତୋ ଦର୍ଶନ ନ କରିବି ତା ଲେ ମୁଁ ଆଉ ଆସିବିନି। ଏତିକି ମୁଣ୍ଡିଆ ମାରିକି ମୁଁ ବଡାଣ୍ଡରେ ଚାଲିକି ଗଲି। ବିଶ୍ୱାସ୍ କରିବନି ଏମିତି ମୁଁ ସେ ଭିତରେ ଏତେ ଭିଡ ଏତେ ଯାମେ ମୁଁ ପୁରା ସା ଉଁ ସେଥରିକ ଫୁଣି ସ୍ ସିଂଘଦ୍ୱାର ଭିତରେ ପୁରା ଠାକୁରଙ୍କ ମନ୍ଦିର ଭିତରେ ପୁରା ଲୋକ ଯାଇକି ଦେ ଥିଲେ, ଦର୍ଶନ କରୁଥିଲେ। ହେଠୁ ଗଲୁ ଭିତୁରୁକୁ ପୁରା, ପୁରା ବଢିଆ ସେ ଦେଖିଲୁ। ମୁଣ୍ଡିଆ ମାଇଲୁ ଠାକୁରଙ୍କୁ ସେତିକି ମୁଁ କହିଲି ପ୍ରଭୁ ମୋ ଜୀବନ ଧନ୍ୟ ହେଇଗଲା। ସେଇଠି ଉଁ ବହୁତୁ ଖୁସି ଲାଗିଲା ଦେଖିକି ହେଟୁ ଆସିଲି ଆଉ।
ତାଙ୍କର ମାନେ ଲୀଳା ଅଲୌକିକ ଯେମିତି ବିଶ୍ଵାସ ମିଳେ ହରି ତର୍କେ ବହୁତୁ ର ଗୋଟେ ଲୋକ କଥା ଅଛି। ତ ଯଦି ଭ ମ ମନରେ ଭକ୍ତି ଭାବନା ଆସିବ ନା ଯଦି ତମ ମନସ୍କାମନା ଦୃଢ ଥିବ ଭଗବାନ୍ ପ୍ରତି ତମର ସମର୍ ପଣ ଭାବ ସଠିକ୍ ଥିବ ତାହେଲେ ନିଶ୍ଚିନ୍ତ ଭଗବାନ ତମେ ଯେଉଁଠି ବି ଡାକିବ ଭଗବାନ୍ ସେଠି ଦେଖା ଦେବେ।
ହଁ।
ତ ସେମିତି ଆମର ଯୋଉ ପୁରୀ ଆମର ଜଗନ୍ନାଥ ମନ୍ଦିର ସେ ତ ଏବେ ଚାରି ଦ୍ଵାର ଚା ମାନେ ଚାରିପଟେ ଚାରି ଦୁଆର ତାର ଖୋଲି ଦେଇଚି। ତ ଅଁ। ହୁଁ ଯେତେବେଳେ ଗୋଟେ ଠାକୁରଙ୍କର ଅଲୌକିକ ତାଙ୍କ ପୁରାଣ ଉପରେ ଗୋଟେ କଥା ଅଚି। ଯେତେବେଳେ ଯୋଉ ମେଘନାଦ ପାଚେରୀ ଯେତେବେଳେ ମାନେ ନଥିଲା ସମୁଦ୍ର ଘୁ ଘୁ ହେଇକି ମାଡି ଆସେ। ବାରମ୍ବାର ସମୁଦ୍ର କଣ କରନ୍ତି ଯେ ପ୍ରଭୁଙ୍କ ପାଦ ଧୋଇବା ପାଇଁ ବାରମ୍ବାର ବାରମ୍ବାର ଅଁ ଉଁ ବାଇଶି ପାହାଚ଼ ଡେଇଁକି ଜଗନ୍ନାଥଙ୍କ ପାଖକୁ ଆସନ୍ତି ପୁରୀ ମନ୍ଦିର ଭିତୁରୁକୁ ତ ବାରମ୍ବାର ବାରମ୍ବାର ଯେତେବେଳେ ସମୁଦ୍ର ଆସନ୍ତି ବାରି ତ ଉଁ ଗାଁ ଗଣ୍ଡା ସେଠି ପାଣି ପୁରା ଭାସିଯାଏ ବାରମ୍ବାର ବନ୍ୟାର ପରିସ୍ତିତି ସମ୍ମୁଖୀନ ଲୋକ କୁହନ୍ତି ବହୁତ୍ ହନ୍ତସନ୍ତ ହୁଅନ୍ତି ତ ବାରମ୍ବାର ଏମିତି ହେଲା ପରେ ସେ ପୁରୀ ବାସିନ୍ଦା ମାନେ ଠାକୁରଙ୍କ ପାଖରେ ଆସିକି। ଉଁ କାନ୍ଦୀକିି ତାଙ୍କ ଦୁଃଖ ଜଣେଇଲେ ପ୍ରଭୁ ବାରମ୍ବାର ବାରମ୍ବାର ଏମତି ସମୁଦ୍ର ପଳେଇ ଆସୁଛି ମାଡି ଆସୁଛି ଆମର ଏଠି ଏତେ ଅଭାବ ଅସୁବିଧା। ହଉଛି। ତ ଭଗବାନ ସେଥିପାଇଁ କଣ କଲେ ନା ସେଠି ହନୁମାନଙ୍କୁ ଜଗେଇଲେ। ଯେତେବେଳେ ହନୁମାନଙ୍କୁ ଜଗେଇଲେ ତ ହନୁମାନ ସେଇଠି ବସିଲେ ଯେ ସମୁଦ୍ର ଦେବତା ଯେମିତି ନ ଯାଇ ପାରନ୍ତି। ତ ସେ ପୁରୀ ର ଗୋଟେ ଗାଁରେ ଥରେ ଏମତି ଠାକୁରଙ୍କ ରାମ ନାମ ଭଜନ କୀର୍ତ୍ତନ ଚାଲିଥାଏ ତ ହନୁମାନ ତ ରାମଙ୍କ ନାମ ଯୋଉଠି ନିଆଁ ହଉଥିବ ସେଠି ହନୁମାନ କେବେ ବି ସ୍ଥିର ହେଇକି ଗୋଟେ ଜାଗାରେ ବସି ପାରିବେନି। ସେ ପଳେଇବେ ରାମଙ୍କ ନାମ ଯୋଉଠି ନଉଥିବ। ତ ଭଜନ ରାମଙ୍କ ଭଜନରେ ପୁରା ହନୁମାନ ଯାଇକି ମଗ୍ନ ହେଇଗଲେ। ଏହାର ବସ୍ତର ଫାଇଦା ନେଇକି ହଁ ସମୁଦ୍ର କୂଳ ଦେବତା ପୁଣି ପଳେଇ ଆସିଲେ ଠାକୁରଙ୍କ ଚରଣ ଧୋଇବା ପାଇଁ। ତ ପୁଣି ସମୁଦ୍ରରେ ବାତ୍ ବନ୍ୟା ପୁଣି ହେଇଗଲା। ପୁଣି ଲୋକ କାନ୍ଦି ବୁବେଇକି ଯାଇକି ଇ ଜଗା ଆଗରେ ସବୁ ଜଣେଇଲେ ଦୁଃଖ। ତାପରେ ଜଗନ୍ନାଥ ଯାଇକି ଦେଖିଲେ ଯେତେବେଳେ ହନୁମାନ ସେ ଜାଗାରେ ନାହାନ୍ତି। ଯେତେବେଳେ ହନୁମାନଙ୍କୁ ସ୍ମରଣ କଲେ ହନୁମାନ ତତ୍‌କ୍ଷଣାତ୍‌ ଆସିକି ପହଞ୍ଚିଲେ। ଯେ ମୁଁ ତ ତୁମକୁ ଏଇଠି ଜଗେଇଥିଲି ତୁମେ ଯାଇଥିଲ କୁଆଡେ? ନା ପ୍ରଭୁ ମୁଁ ତ ରାମ ନାମ ପ୍ୟାରେ ମୁଁ ତ ରାମ ଙ୍କ ନାମ ଯୋଉଠି ଜପିଲେ ମୁଁ ତ ସେଠିକି ଚାଲିଯିବି ମୁଁ ତ ଭଜନ ସେଠି ହଉଥିଲା ମୁଁ ପଳେଇଲି ଆଉ। ତ ଭଗବାନ ସେଠି କଡି ଦ୍ଵାରା ତ ହନୁମାନଙ୍କୁ ବାନ୍ଧିଥିଲେ। ତ ସେ ଯୋଉ ଜାଗାରେ କଡିରେ ବାନ୍ଧିଥିଲେ ସେଠି ଆଜିକା ପର୍ଯ୍ ର୍ଯ୍ୟନ୍ତା ବି ଲୋକ ଅନୁସାରେ ବେଡି ହନୁମାନ ନାଁରେ ପୁରୀରେ ପୂଜା ପାଉଛନ୍। ଆଉ ସେଇ ଦିନଠୁ ସମୁଦ୍ର ମାନେ ଦେବତାଙ୍କୁ ହନୁମାନ ସେଠି ଜଗିକି ରହିଛନ୍ତି। ପୁରୀ ଲୋକଙ୍କୁ ଜଗେଇକି ରହିଛନ୍ତି ତାପରେ ତ ଆଉ ମେଘନାଦ ପା ଚେରୀ ବି ଯୋଉ ଉଠିଲା। ତାର ଅଲଗା ଲୋକ କଥା ଅଛି। ତ ଜଗନ୍ନାଥଙ୍କର। ରହସ୍ୟ ଅଲଗା ଅଲଗା ପ୍ରକାର ସବୁ ମାନେ ଇଏ ଅଛି। ତା ଭିତରୁ ମୋର ଗୋଟେ ଟେ ମାନେ ଏବେ ରିସେଣ୍ଟ୍ ମୁଁ ଯାଇଥିଲି ଏକାଦଶୀ ପଡିଥିଲା। ଗୁରୁବାର ଦିନ ମୁଁ ଯାଇଥିଲି ପୁରୀ। ତ ତା ପୂର୍ବ ଦିନ ମୁଁ ଜଗନ୍ନାଥଙ୍କୁ ଉପରେ କିଛି ସ୍ୱପ୍ନ ଦେଖିଥିଲି ତାକୁ ନେଇକି ଠାକୁରଙ୍କୁ। ଯେତେବେଳେ ଯାଇଛି ପ୍ରବଳ ଭିଡ ଏକାଦଶୀ ସକାଶେ ଏତେ ଭିଡ କୁହା ନଯାଏ ଏତେ ଠେଲା ପେଲା। ତ ସେ ଭିଡ ଭିତରେ ମୁଁ ଠାକୁରଙ୍କୁ ସ୍ମରଣ କରିକି ଯାଉଥାଏ। ମୋ ସ୍ଵାମୀ ମତେ କହିଲେ କି ଏତେ ଭିଡରେ ତମେ ଯାଇପାରିବନି ପଳେଇ ଆସ। କିନ୍ତୁ ମୁଁ କହିଲି ନା ମୁଁ ଆସିଛି ଯେତେବେଳେ ଜଗା ମତେ ଡାକିଛି ଦର୍ଶନ ଦବାକୁ ମୁଁ ନିଶ୍ଚିନ୍ତ ଯିବି। ଆଉ ମୋ ମନର ସେତିକି ଦୃଢ ବିଶ୍ଵାସ ସକାଶେ ସେ ଭିଡ ଭିତରେ ମୁଁ ଏମିତି ଚାଲିକି ଯାଇଛି। ମତେ ସେ ଭିଡ ଟୋଟାଲି ଯେମିତି ଛୁଇଁ ପାରିନି। ମୁଁ କେମିତି କେମିତି ସେ ଭିତରେ ଯାଇଚି ସେ ମୁଁ ବି ନିଜେ ଜାଣିନି। ଯେତେବେଳେ ଯାଇକି ଜଗା ସମ୍ମୁଖରେ ପହଞ୍ଚିଯାଏ। ଜଗନ୍ନାଥଙ୍କର କେବଳ ଗୋଟିଏ ଆଖି ହିଁ ପ୍ରଥମେ ମୁଁ ଦେଖିଲି। ମୁଁ ଅଭିମାନ କଲି ମୁଁ କହିଲି ନା ମତେ ତୁମେ ଏଥିପାଇଁ ଡାକିନ ମତେ ଡାକିଚ ପୁରା ଦର୍ଶନ ଦେବା ପାଇଁ। ତ ଯଦି ମୁଁ ପୁରା ଦର୍ଶନ ସ ପୂର୍ଣ୍ଣ କରିବି ଏଠୁ ଯିବି ନହେଲେ ଯିବିନି। ତ ଯେତେବେଳେ ମୁଁ ତା ପାଖରେ ଅଳି କରିଛି ନା ସେ ମତେ ପୁରା ତ୍ରିନି ତିନି ଠାକୁର ପୁରା ଶିଶୁ ବେଶରେ ଦର୍ଶନ ଦେଇଚନ୍ତି ଏକାଦଶୀ ଦିନ। ମୁଁ ଯେତେବେଳେ ଦେଖିଚି ତିନି ଠାକୁର ପୁରା ଅବିକଳ ଶିଶୁଙ୍କ ଭଳି ଦେଖା ଯାଉଥିଲେ। ଆଉ ତାକୁ ଦେଖିକି ମୋ ଆଖି ମୋ ମନ ମୋ ଶରୀ ପୁରା ଏକଦମ ପବିତ୍ର ଶାନ୍ତି ସେ ଦିନ ପୁରା ଲାଗିଲା। ତ ଠାକୁରଙ୍କ ଉପରେ ଯଦି ଆମେ ଠିକି ଭକ୍ତି ଭାବ ଆମେ ରଖିପାରିବା ଠାକୁରଙ୍କୁ ସେତିକି ମନ ଭିତରେ ଆମେ ତାଙ୍କ ପାଇଁ ଚିନ୍ତାଧାରା ଯଦି ସେତିକି ସଚୋଟ ରହିବ ତାହେଲେ ହ
ମୁଁ ବି ସେଇ ଯଉ ଦ୍ଵିତୀୟ ଥର ଗଲିନି କି ପୁରୀ
ହୁଁ।
ଥରେ ତ ଦର୍ଶନ କଲି ହେଠୁ ଆସିଲି। ସେଠି ଆନନ୍ଦ ବଜାରରେ ଅବଢା ଖାଇଲୁ ଅବଢା ଖାଇସାରିଲା ପରେ ପୁଣି ଆମ ଭିତରୁ ଦି ଜଣ କଥାବାର୍ତ୍ତା ହଉଚନ୍ତି ଚାଲ ଏକାଠି ଫାଙ୍କା ହେଇଯାଇଥିବ ଆଉ ଟିକେ ଠାକୁର ଦର୍ଶନ କରିକି ଆସିବା। ମୁଁ ତାଙ୍କ ପଛରେ ଶୁଣିକି ମୁଁ କହିଲି ସେମାନେ ଯାଉଛନ୍ତି ମାନେ ମୁଁ ବି ଯିବି। ମୁଁ ଯେ ମୁଁ ହେଠୁ ଗଲି ତାଙ୍କ ପଛରେ ଗଲୁ ଏତେ ବଢିଆ ସେ ପୁଣି ଆହୁରି ଥରେ ଦେଖିକି ମୋ ମନ ପ୍ରାଣ ଆତ୍ମା ପୁରା ଖୁସି ହେଇଗଲା ମୁଁ କହିଲି ପ୍ରଭୁ ମୋ ଜୀବନ ଧନ୍ୟ ହୋଇଗଲା। ମୁଁ ପ୍ରଥମ ଥର ଆସିଥିଲି ମତେ ଦର୍ଶନ ଦେଲନି ମୁଁ ଅଭିମାନ କରିଥିଲି ବୋଲି ଏଥରକ ମତେ ଦିଇଥର ମାନେ ଏତେ ଭଲସେ ଦର୍ଶନ କଲ କଲି ଆଉ ବହୁତ ଖୁସି ଲାଗୁଚି ସେଠୁ ଖୁସି ମନରେ ହେଠୁ ଆସିଲି ପୁଣି ଆଉ ଥରେ ତୃତୀୟ ଥର ଗଲି ପୁଣି ଆଉଥରେ ମାନେ ଭଲ ସେ ପୁଣି ଦର୍ଶନ କଲି ଆସିଲି ପୁଣି ଏବେ ବାହାରିଚୁ ଆଉ ଥରେ ବି ଯିବୁ। ମାନେ ସେ ଏମିତି ଗୋଟେ ଠାକୁର ତାଙ୍କ ପାଖକୁ ଯେତ ଏତେ ଥର ଗଲେ ବି ମନ ମାନେ ଜମା ଇଏ ରହେନି
ଆଉ ଗୋଟେ କଥା ମାନେ ମନରେ ଗୋଟେ କିଛି ଭାବିକି ଯାଇଥିବ ମୁଁ ଏଇ ଦୁଃଖଟା କି ମୋର ଏଇ କଥା ଟା ମୁଁ ଯାଇକି ଜଗନ୍ନାଥଙ୍କ ପାଖରେ ଜଣେଇବି କିନ୍ତୁ ସେ ଜାଗାରେ ପହଞ୍ଚିଲା ପରେ ସେ ଏମିତି ମୋହ ମାୟାରେ ପକେଇଦବ ତମେ ଘରୁ ଯାହା ବି ଭାବିକି ଯାଇଥିବ ସେଠି ଆଉ କିଛି ମନେ ପଡିବନି। କେବଳ ତା ଆଖି ଆଗରେ ଆଖିକ ଆଖି ମିଶେଇ ଦେଲା ବେଳେ ଦି ଧର ଲୁହ ମାନେ ଅଟୋମେଟିକି ବାହାରି ଯିବ ସେଠି। କିନ୍ତୁ ମୁଁ ଏଇଟା ଭାବିକି ଯାଇଥିଲି ମୁଁ ଜଗା ଆଗେରେ ଜଣେଇବି। ତେ ଜିନିଷ ଚିନ୍ତାଧାରା ଆଉ ମନୁରୁ କୁଆଡେ ପଳେଇବ। କାହିଁକି ନା ସିଏ ପା ମନର ଭାବର ଠାକୁର। ତୁମେ କଣ ଭାବିକି ଯାଇଥିବ ସେ ଭାବନାକୁ ସିଏ ପଢି ସାରିଥିବ। ତେଣୁ ତୁମେ ଆଉ ତା ପାଖେରେ ସେ ଦୁଃଖ ଜଣେଇବା କିଛି ଆବଶ୍ୟକ ନାହିଁ କେବଳ ଦୁଇ ହାତ ଟେକି ଦେଲା ମାନେ ତୁମର ସେ ସବୁ ଦୁଃଖକୁ ହରଣ କରିଦବ।
ହଁ।
ତାପରେ ଏବେ ତ ସୋଁବାର ଦିନ ଯାଇଛି ଦେବସ୍ନାନ ପୂର୍ଣ୍ଣିମା। ତାଙ୍କର ତ ଠାକୁର ଗାଧେଇକି ଏବେ ଜ୍ୱରରେ ପଡିଚନ୍ତି। ଉପଚାର ବିଧି ଚାଲିଚି ଏବେ ଠାକୁର ଅଣସର ଘରେ ଅଛନ୍ତି। ତ ବୋହୁତ କଷ୍ଟ ଲାଗୁଚି ଠାକୁର ଯେହେ ତୁ ଏବେ ତାଙ୍କ ଦେହ ଖରାପ ହେଇଚି ପନ୍ଦର ଦିନିଆ ଜର ଠାକୁରଙ୍କୁ ଏଣେ ଲାଗି ରହିବ। ଆ ସେବକମାନେ ଲାଗିଛନ୍ତି ତାଙ୍କ ସେବାରେ।
ହଁ।
ଆଉଁ ଉଁ ତ ଭାବୁଚି ଏବେ ଅଲାରନାଥ ଟିକେ ଯିବାକୁ ଇଚ୍ଛା କାହିଁକି ନା ଯେହେତୁ ଏବେ ଅଣସର ଘରେ ଠା କୁର ଅଚନ୍ତି ତ ଏଇ ବର୍ଷୁକୁ ଥରେ ପନ୍ଦର ଦିନ ଅଲାରନାଥରେ ଠାକୁର ପୂଜା ପାଆନ୍ତି। ତ ବୋହୁତ ଇଚ୍ଛା ଅଛି ଅଲାରନାଥ ଟିକେ ଯିବାକୁ।
ଆମେ ବି ଏବେ ଆମେ ଏବେ ବାହାରିଛୁ ଘଟଗାଁ ତାରେଣୀ ଯିବୁ ବୋଲି। ବୋହୁତ ଦିନି ହେଲା ଘଟଗାଁ ତାରେଣୀ ଯାଇନୁ କିନ୍ତୁ ମନେ ଏଇଆ ଇଚ୍ଛା ଅଛି ଟିକେ ଯିବୁ ମାଆଙ୍କ ଦର୍ଶନ କରିକି ଆସିବୁ ଆକୁ ଆଉ। ଇଚ୍ଛା ଅଛି ଯାଇନୁ ତ ଏବେ ଯିବୁ ଆଉ।
ଉଁ ହୁଁ ଯା ହବ ସିଏ ବି ମାନେ ସେ ଗୋଟେ ମା କୃପାମୟୀ ମା ସେ ଘଟଗାଁରେ ସେଠି ସମସ୍ତଙ୍କୁ ଅନେଇକି ବସଛନ୍ତି।
ହୁଁ। ଆଉ ନା ଆମ ଓଡିଶାରେ ସବୁଠୁ ବିଶ୍ୱ ଠାକୁର ପ୍ରତ୍ୟକ୍ଷ ଠାକୁର ଆମ ଓଡିଶାରେ ସବୁ ଜାଗାରେ ଅଛନ୍ତି ଚାରି ଦିଗେରେ ଯୋଉ ପଟେ ଉଁ ଅନେଇବୁ ସେପଟେ ଆମ ଠାକୁର ଅଛନ୍ତି ନା ଏ କଥା ଟା ସତ ନୁହଁ କି?
ନିଶ୍ଚିନ୍ତ ତେତିଶ କୋଟି ଦେବାଦେବୀ ସବୁ ଘେରିକି ରହିଚନ୍।
ହଁ।
ଯେତେବେଳେ ଯୋଉ ରୂପେରେ ମାନେ ସେ ସ୍ଵୟଂ ମାନେ ଗୋଟେ ବ୍ରହ୍ମ ଦ୍ଵିତୀୟ ନାସ୍ତି। ସେମତି ମାନେ ଯେତେବେଳେ ଯୋଉ ଠାକୁରଙ୍କୁ ଯୋଉ ରୂପରେ ଦେଖିବାକୁ ଚାହିଁବ ଯେତେବେଳେ ଯୋଉ ଠାକୁରଙ୍କୁ ମାନେ ତମ ମନ ଭିତେରେ ଆଣିବ ସେ ସେଇ ରୂପରେ ହିଁ ତମୁକୁ ଦେଖାଦେବେ।
ହଁ।